ହ୍ୟାଲୋ।
ହଁ।
ମୁ କହିଲି ହେଇଯିବ ଆରେ ଡର ମାଡୁଛି। ଆଉ।
କାଇଁ।
ମୁଁ କହିଲି ଏଇଆ ହେଇଯିବ ବଧେ ସଇଲା।
ନା ନା।
ଆଉ କଣ?
ଆଉ ତୋ ଝିଅ ନାଇଁ କି ଯାଇଛି ଦୋଳି ଖେଳି ନା କଣ?
କରି ଯାଇଛି ପିସି ଘରକୁ।
ହୁଁ ବୁଲି ଗାଧେଇ ପାଧେଇ ବାହାରିକି ଯାଇଥିବ।
ହଁ ମାଡଗୋଳ ଭାଇ ଭଉଣୀଙ୍କର ନଗା ସାରିଛି।
ହୁଁ ହୁଁ।
ମୁ କହିଲି ହଉଥିଲେ ତମର ନାଗୁଛ ନାଇଁ କି।
ନାଇ ଆମର ତ ମୋର ଏଇ ଅବସ୍ଥାରେ ତ ସିଏ ନଗଉଛି ଆଉ ଅଲଗା ବେଳ ତ ଛାଡ।
ପଇସା ନାହିଁ।
ହୁଁ।
କହନା କହନା ଭାଇ ଭଉଣୀ ସେଇଆ ନା କଣ ମାଡ ରାଗ।
ହୁଁ।
ହଁ କଣ ଖାଇଛୁ?
ଖାଇଛି ସମସ୍ତଙ୍କର ଦେଇଥିଲେ ପିଠା ଏ ଯଉ ସିଝା ପି ଠା ପୁରଦିଆ ପିଠା। ଆଉ ନଡ଼ିଆ ପକେଇକି ପିଠା। ଆଉ ଗୁଗୁନି ଦି ପ୍ରକାର।
ଥାନ୍ତା ତାହେଲେ ଗୋଟେ ପ୍ରକାର ହେଁ
ଗୋଟେ ପ୍ରକାର ଦି ପ୍ରକାର ହେଇଥାନ୍ତା ଆଉ ଏମିତିରେ ସମସ୍ତଙ୍କର କି ଟା ତାପରେ ଦି ପ୍ରକାର ଗୁଗୁନି ଗୋଟେ ହୋଉଛି ଚଣା ତରକାରୀ।
ହୁଁ।
ଆଉ ମିଠା, କଦଳୀ। ପଣସ ଆମ୍ବ ଫାମ୍ବ ସବୁ ଦେଇଥିଲା ଯେ ଆମର ପା ଏଇ ଯୋଉ ନଣ୍ଡା ବଡାପା ଏବେ ଏଇ ଯୋଉ ଆ ରେବତା ରିଅର।
ହଁ ।
ହଁ ହଁ କ୍ୟାନସର ନ ହୁଁ ଏଇ ବା କିଡନୀ କିଡନୀ ଦିଟାଅଙ୍ଗ ନଷ୍ଟ ହେଇଯାଇଥିଲା। ଶୁଭୁନି ତୋ କଥା। ହ୍ୟାଲୋ। ହଁ। ହ୍ୟାଲୋ।
ହଁ ତୋ କଥା ଟା ଅଧା ଅଧା ଶୁବୁଛି ତୁ ବାହାରକୁ ନହେଲେ ଦେ ନେଟୱାର୍କ ନାଇ ନା
ଆ
ହ୍ୟାଲୋ। ହ୍ୟାଲୋ। ଶୁଭିଲା?